ହ୍ୟାଲୋ!
ହୁଁ କଣ କରୁଛ?
ଅଛି ଏମିତିତିଁ।
ଯାଇନ କୁଆଡେ ବୁଲି ଆଜି?
ନା କୁଆଡେ ଯାଇନି। ଅଛି ଘରେ ନା ଯାଇନି।
ଅ ତମ ଦିଦି ଘରକୁ ଯାଇନ କି?
ନା ଦିଦିନି ଯାଇନି ତାଙ୍କ ଘରକୁ।
କେମିତି ଯାଇନ ଦିଦି ଘରକୁ?
ଏମିତି ହିଁ। କଣ କରୁଚ?
କିଛି ନାହିଁ ବସିଚି ଏମିତି ଆଉ। କଣ କରିବି?
ହୁଁ ହୁଁ।
ହୁଁ।
ଆଜି ତାହେଲେ ଶୁକ୍ରବାର ତମ ଲାଇବ୍ରେରୀ ଛୁଟି ଆଉ ନାଇଁ କି?
କଣ ଖାଇଛ?
କଣ ଖାଇଛି ଏବେ ପିଠା ଖାଉଥିଲେ।
କି ପିଠା?
ଆରିସା ପିଠା ଆଉ ମଣ୍ଡା ପିଠା କରାହେଇଛି।
ଆଡିସା ପିଠା କେମିତି ବନା ଯାଉଛି କହିଲ? ଆରିଶା ପିଠା ରେ କଣ କଣ ପଡୁଛି ମତେ ଟିକେ କହିଲ ଫାଷ୍ଟେ?
ଚିନି
ହୁଁ।
କଣ କଣ ପକେଇଲେ ଯେ ମନେ ପଡୁନି ଆଉରି ନଡିଆ
ହୁଁ।
ଆଉରି କଣ ପଢିଛ?
ଆରିସା ପିଠା ତମେ କରିଥିଲ ପରା ଆଉ କଣ କଣ ପଢିଛି ମନେ ନାହିଁ।
ମୁଁ ଖାଲି ଉଁ କରଥିଲି ଆଉ।
ତମେ କଣ ଖାଲି ଦେଖୁଥିଲ ନା ଖାଲି ହାତ ମା ଦେଇ ଦେଇକି ମୁଁ କରୁଚି ବୋଲି କ୍ରେ ମାନେ
ଏମିତି ସବୁ ବସିଥିଲୁ ତ ମୁଁ ବି ଟିକେ କରିଦଉଥିଲି ଆଉ।
ଖାଲି ହାତ ଟିଏ ଦେଇ ଦେଇକି ମୁଁ କରୁଚି ପିଠା। ଛେ ଛେ ଛେ ଛେ। କଣ କଣ ସେଟା ସାମଗ୍ରୀ ଲାଗୁଚି କହି ପାରୁନ ଆଉ ପିଠା କରି। ଥିଲେ ମୁଁ। ମଣ୍ଡା ପିଠ୍ ମଣ୍ଡା ପିଠାରେ କଣ ମତେ ଲାଗୁଛି ଫାଷ୍ଟ ସାମନ କୁହ ତ।
ମୁଣ୍ଡା ପିଠାରେ କେଜାଣି। କଣ କଣ ପକେଇଲେ ଯେ ମୁଁ ଖାଲି ନଡିଆ ଗୋଟେ ଦେଖିଲି। ଆଣିିଲା। ଆଉ ତେଲ। ହୁଁ।
ଆଉ କଣ ନଡିଆକୁ ତେଲ ଆଉ ବାସ୍। ହେଇଗଲା ସେତିକିରେ ମଣ୍ଡା ପିଠା ହୁଁ ଚିନି ତାପରେ।
ତାପରେ। ସେ କଣ ଗୋଟେ ସେଟା ପକଉଛନ୍ତି ସେଟା ଟେଷ୍ଟ ଲାଗୁଛି ସେ କଣ ସେ ନାଁ ଟା କହୁଛ
କଣ ତାର ତ କଣ ଗୋଟେ ନାଁ ଥିବ ନା।
ହଁ ସେଇଆ ନା ନା ହିଁ ମନେ ପକଉଛି କଣ ଗୋଟେ। ହାଁ ହା
ନିଜ ନିଜେ କରିଥିଲେ ମନେ ପଡିଥାନ୍ତା କିଏ କଲା ଟା ବସିକି ଦେଖି ଦେଇେଇକି କି ବି ହାତ ତ ଟିକେ ଦେଇଦେଲେ ସେଇଟା ମୁଁ କରୁଛି ବୋଲି କୁହାଯିବନି।
ହଁ ଦେଖିଛି ନା ମୁଁ କରୁଥିଲି ଆକା ହେଲେ କଣ କଣ ପକେଇଲେ ସେଇ ଟାଇମରେ ନଥିଲି। ମାନେ ଥିଲି ଯେ ତାଙ୍କେ ରୋଷେଇ ରୁମରେ କରୁଥିଲେ ତାପରେ ମୁଁ ଗଲି। ତାପର ମୁଁ ଟିକେ ହେଲ୍ପ କରି ଦେଲି ଆଉ।
ହୁଁ ହେଲ୍ପ କରିଦେଲି ତାପରେ ମୁଁ କରିଛି ପିଠା ଟା ଆଉ।
ଆଉ କଣ।
ମୁଁ କରିଛି ପିଠା ତାପରେ ସେଟା ଆଉ।
ହୁଁ ଯାଇ ହେଲେ ବନେଇଛି ନା ଗୋଟେ ଦି ଟା।
ଉଁ।
ଗୋଟେ ଦିଟା କରିଛି ଏକା।
ଆଜି କୋଉ ଖୁସି ରେ ପିଠା କରିଥିଲ।
ଆରେ କିଛି ନାହିଁ ଏମିତି ମାନେ ଏମତି ଆସିଥିଲେ ତ। ମୁଁ ଯିବେ ସବୁ ହୁଁ କରିଦେଲେ ଘରେ ଆଉ।
ହୁଁ କିଏ ଆସିଛନ୍ତି କହିଲ।
ହଁ ମୋ ଦିଦି ତାଙ୍କ ଝିଅ ଆଙ୍କେ।
ହୁଁ।
ହୁଁ।
ହୁଁ ଠିକ କଥା ତାହେଲେ।
ହୁଁ।
ଦିଦି ଘରୁ କେମତି ତମେ ଯାଇନ ଆଜି ବୁଲି।
ଜାଇନି ତାଙ୍କ ଟିକେ ଦେହ ଭଲ ନାହିଁ ତ।
କଣ ସେଦିନଠୁ ରଜଠୁ ତାର ଦେହ ଖରାପ୍।
ବହୁତ ସିରିୟସ୍ ତାଙ୍କେ ଆଣି।
ସିଏ ବୋ ସିଏ ବୋଧେ ଚିନ୍ତା କରି କରି ତାର ଦେହ ଖରାପ ହେଇଗଲାଣି।
ହୁଁ ତାଙ୍କେ ଦିନକୁ ଦିନକୁ ବେଶୀ ଦେହ ଖରାପ ହଉଛି ତା ଅପେ
ମୁଁ ବି ଆଉ ସେଦିନଠୁ ଆଉ ମେସେଜ ଫେସେଜ କିଛି କରିନି। ମତେ ଭାବିଥିବ ରାଗିଲା ରାଗିଲା ନା କଣ ବୋଲି ଭାବିଥିବ।
ହଁ ସେମତି ହିଁ।
ହୁଁ ମତେ ରାଗିଲା ନା କଣ ବୋଲି ଭାବିଥିବ। ଆଜି ଟିଏମେସେ କରିଥିଲେ ଆଉ।
ହୁଁ।
ହୁଁ ହୁଁ। କଣ ଏତେ ଦେହ ଖରାପ ହଉଛି ସିଏ ମାନେ ପାଠ ପଢି ପଢି ପଢ଼ି ପଢି ବୋଲି ବୋଧେ ବାଇଆ ହେଇଗଲାଣି ମତେ କହୁଥିଲା କି ଆଉ ଜାଣିଛ ମୁଁ ମାନେ ଏନ୍ତି ଯାହା ପଢିବି ପଢିବି ବୋଲି ରାତିରେ ହେନ୍ତି ସ୍ୱପ୍ନ ଦେଖୁଛି ମୋ ଭଉଣୀ ତାପରେ ମୋ ପାଖରେ ଆଉ ଶୁନି ବୋଲି।
ହଁ ଦିନେ ସ୍ୱପ୍ନ ଦେଖୁଥିଲେ ଫୁଣି ମତେ ଗାୟତ୍ରୀ କହୁଛି ସରି। ମାନେ ପଢିବି ପଢିବି ବୋଲି ପଢିବି ପଢିବି ବୋଲି ତା ସାନ ଭଉଣୀକୁ ପଢିବି ପଢିବି ବୋଲି ସ୍ୱପ୍ନ ଦେଖୁୁଥିଲି ବୋଲି। ମାନେ ତାଙ୍କର ପଢିବାକୁ ଇଛ ଇଚ୍ଛା ମାନେ ମତେ କହିଲେ ମୋର ପଢିବାକୁ କେ ଏତେ ଇଚ୍ଛା ଅଛି କଣ ଅଛି କିନ୍ତୁ ପଢିପାରୁନି ଏନ୍ତି କହୁଛନ୍ତି।
ମତେ ତାପରେ କହିଲେ କି ପଢ଼ିକି ପଢ଼ିବି ବୋଲି ଯାହା ସ୍ୱପ୍ନ ଦେଖିଥିଲି ସେ ଯାକ ମନେ ପଡୁଛି ସବୁ। କିନ୍ତୁ ପଢି ପାରୁନି ନିଦ ଲାଗୁଛି। ଆ ଆକୁ ଆଉଛି ଏତିକି ଯାକ ଯୋଉ ଦେଖ ଯୋଉଟା ହେଲେ ଗୋଟେ ପଢିଲେ ହେଇଯିବ।
ହୁଁ।
ଆଉ ଚିନ୍ତା କଲେ ଆଉ କଣ ହବ ବୋଲି କହିଲି।
ନାଇ ତାଙ୍କେ ଏବେ ଭଲ ଭଲସେ ଅଛନ୍ତି ଯେ
କଣ କଣ ପଢିବି ଟିକେ ହୁଁ କଣ କଣ ପଢିବି ଟିକେ ବୋଲି କହିଦିଅ ବୋଲି କହିଲେ।
ହୁଁ।
ମୁଁ ବି ସେଦିନ ଠୁ ଆଉ ମେସେଜ କରିନି ଆଉ।
ହୁଁ ତାଙ୍କେ ନଥିଲେ ତାଙ୍କେ ବି।
କୁଆଡେ ଗାଁକୁ ଯାଇଥିଲେ?
ହୁଁ। ସେଠୁକୁ ଯାଇକି ବେଶୀ ଦେହ ଖରାପ ହେଇଯାଇଥିଲା।
ହଁ ପାଣି ଚେଞ୍ଜ ହେଲେ ବି ଦେହ ଖରାପ ହୋଇଥାଏ।
ହୁଁ ମେସେଜ କରୁଥିଲେ କାଲି ଭଲ ନ ମୁଁ ମେଡିକାଲ ଜଏନ ହେବି ବୋଲି କହିଲେ ଯେ
ମେଡିକାଲ ଜଏନ ହଉ ଆମେ ପବ୍ଲିକ ସ୍ତରୀକ କରିବୁ ଆଇବୁ ଦେଖି ଏମତି କହି
ନାଇଁ ନାଇଁ ପାହାପ ବୋହୁତ ଦେହ ଖରାପ ହଉଛି ମାନେ ପୁରା।
ମୋର ଡେଇଁଲା ବୋଧେ।
ସେଇଆ।
ମୋର ଯେମିତି ଡେଉଁ ଥିଲା ସେଟା ଡେଇଁଲା ବୋଧେ।
ହୁଁ। ମରିଯିବି ନା କଣ ଏମିତି ମେସେଜ କରିଛନ୍ତି ମତେ ଭାଇରେ ଦିଦି।
ତାଙ୍କର କଣ ଟିଉସନ କଣ ବନ୍ଦ ଅଛି ନା କଣ?
ବନ୍ଦ ବନ୍ଦ ନାହିଁ ଯେ ଏମିତି ତାଙ୍କ ଗାଁରେ କଣ କାମ ଥିଲା ତ? ସେଇଟା ପାଇଁ ସମ
କିଏ ପଢେଇ ଦଉଥିଲେ?
ଆଉ ଛୁଟି କରିଦେଇଥିବେ ଏବେ କରିଥିବେ ଟିଉସନ୍। ଟିଉସନ୍ ତାଙ୍କେ ମେ ବି ଉପରବୋଳି ଖାଲି କରୁଥିଲେ ବୋଧେ।
ହଁ ନାଇଁ ମତେ କହିଲେ ଗୋଟେ ବେଳା କରୁଛି ମୁଁ ଉଁ ଆଉ ଦିଓଳା କେତେ କରିବି?
ହୁଁ।
ସକାଳୁ କରିଦଉଛି।
ଏବେ ସ୍କୁଲ୍-ସ୍କୁଲ ଖୋଲିଲା ବୋଧେ ନା।
ହଁ ସ୍କୁଲ ଖୁଲ୍ଲା ନା ଏବେ। ଗୋଟେ ବେଳା କରିଦଉଛି ବୋଲି କହୁଥିଲେ ଆଉ। ତମେ ନେଟ୍ ପାଇଁ ପଢ଼ାପଢ଼ି ଷ୍ଟାର୍ଟ କଲଣି ନା ନାଇଁ?
ହଁ, କରୁଛି କରୁନି ଏମିତି।
ଏମିତି ହେଲେ-
ହୁଁ ଯିବ ବସିଧା।
ବି ଈ ଡି ଟା ହେଲେ ଦେଇ ଥାନ୍ତ ହଉ କି ନ ହଉ।
ମାନେ। ପଢ଼ିଲେ ସିନା ହବ ନ ପଢ଼ିକି ଖାଲି ପଢ଼ଉନି ପରେ। ହେଲାନି ବୋଧେ ଚିନ୍ତା କରୋ। ପଢ଼ିକି ନ ପାଇକି ଚିନ୍ତା କଲେ ହଁ ସେଟାର ଗୋଟେ। ଭେଲୁ ଅଛି ଘରେ ଥାଇକି ଖାଲି ଭାବିକି ଏକ୍ଜାମ୍ ପକେଇବୁନି। ଏବେ ପଢାପଢି କର ପିଅ ହେଲେ ଆଗକୁ ଆଉଛି ବ କେଇବ ହେଲେ ବୟସ ତ ହେଇଗଲା ନା।
ଏବେ ତ ହେଇଗଲା ମୋର ଏଜ୍ ବି ଯେ।
ଏଜ୍ ବି ହେଇଗଲା ପୋକ।
ହୁଁ।
ପକେଇଲେ ସିନା ହବ। ନ ପକେଇଲେ କିନ୍ଦି ହବ।
ସେୟା।
ହ।
ଆ ତଲା କ।
। ତମର ଦେହ ଭଲ ହେଲା ତମର ଏଇ ମଝିରେ କଣ ଖରାପ ହଉଛି ଦେହ ବୋଲି କହୁଥିଲ।
ହଁ ମୋର ଏମିତି ଦେହ ଖରାପ ହଉଛି ଭଲ ହଉଛି ମୋ ମାସେ
କଲେଜ ମତେ ଦିନେ ବି ଯିବାକୁ ପଡ ମୋର ଦି ବର୍ଷ ହେଇଗଲାଣି ମୋର ସାଠିଫିକେଟ ମାନେ ଗୋଟେ। ଯିବି ଯିବି ଆଣିିବ ବୋଲି ଆଣି ହିଁ ଯାଉନି।
ଠିପିକେଟ ତ ମ କଉଁଟା ମାନେ ଅରିଜିନାଲର।
ଅରିଜିନାଲ ଡା ଖାଲି ମୁଁ ମାର୍କ ସିଟ୍ ପାଇଗଲି ନା ମୋର ମାକ
ହୁଁ ହୁଁ ମାର୍କସିଟ ତ ଆମର ଆମର ବି ମିଳି ଯାଇଛି ଯେ। ଏବେ ମଝିରେ କଲେଜ ଆହୁରି ଯିବାକୁ ପଡିବ ଆମର ବି।
ତାପରେ ମାର୍କସିଟ ଟା ଯେତେବେଳେ ପାଇଗଲି ତ।
ସେ କଲେଜ ଡିପାର୍ଟମେଣ୍ଟ କୁ ଗୋଟେ ଜିନିଷ ଗୋଟେ ଦେବାର ଅଛି ଯିବାକୁ ପଡିବ।
ହୁଁ। କେବେ ଗୋଟେ ଯାଇକି କଲେଜ ରୁ ସେ ସାର୍ଟିଫିକେଟା ଧରିକି ପଳେଇ ଆଇବାକୁ ପଡିବ। ଆମେ କେ ଏତେ ଜଣ ଆଣିନୁ ମାନେ ଏତେ ଗୁଡେ ଯେ ଆମେ ହଁ ଆଣିବା ନେଇକି ବୋଲି। ମୁଁ ତ ପିଜି ମୁଁ ତ ଆରଥର ତ ମୁଁ ପିଜି କରି ସେଥିପାଇଁ ଥରେ ଥରେ ଭାବୁଛି।
ର।
କରିବି ବେକାରରେ ଆଣିବିବୋଲି ଭାବି ଦଉଛି ଥରେ।
କରିବ କି ତମେ।
ହଁ।
ହୁଁ।
ଆରଥର ପିଜି ଟା କରିଦେବି। କରିଦେବି ଦେଖିବା ଚୁଡ଼ି ଙ୍କ ସହିତ କଥା ହେବି ସାର୍ ମୁଁ କ୍ଲାସ ଫ୍ ଗାଇବିନି ବିନି ଏମତି ସାର ଟିକେ ଶୀଚୁଏସନ ଟା ମୋର ଆଉ।
ଜମା ଆସୁନ୍ତି ଆମ ଡିପାର୍ଟମେଣ୍ଟ ଗୋଟେ ପିଲାଟେ ସି ତ ଟୋ ଟେଟାଲିହିଁ ଆସୁନଥିଲା କିଛି ନହିଁ ଯାହା ଏଜାମ ଖାଲି ଦେଇଆସୁଥିଲା। ଏମିତି ଟୋଟାଲ ଆସୁ ମାନେ କାହାର କଣ ପ୍ରୋବ୍ଲେମ ବାହାରୁଛି ତମେଡିପାର୍ଟମେଣ୍ଟାର୍ ସାର୍ ଏଚୋଡି ସା କହିଦେଇକି ଆସୁନାହାନ୍ତି ନା।
ହ। ସାର୍ ସାର ସହିତ ସାରସହିତ ଟିକେ କ କଥା ହେଇବି ଆଉ କଣ ହଉଛି।
କୋଉ ପିଲା ଆଜି କାଲି କଲେ କଣ ୟୂଜିରେ।
ପାଇବି ନା ନାହିଁ ସିଟ ଯେ।
ପାଇବ ଆରେ କଣ ଜୋଗ୍ରାଫି ପରା ହଁ ପାଇଯିବ ଖାଲି ଟିକେ ଏଥ ତ ମାଇନସ ମାର୍କ ନା ହଁ ପାଇଯିବ।
ମାଇନ୍ସ ମାର୍କ ନାଇ କିଛି ନାହିଁ ଯେଦେଖିବା ପଢେଇବାକୁ ପଡିବ।
ହ। ଟିକେ ସେ କଣ ପଏଣ୍ଟ ପଣ୍ଟରେ କଟୁନି ସେଟା ହଁ ବହୁତ ଅସୁବିଧା।
ହୁଁ।
ରିର୍ଚଜପାଇ ଯିବ।
ହୁଁ।
କଣ ୟୁଜିପାଇଁ କଣ ବାଧ୍ୟ କଲେଜ ସେଦିନ। ପସେଣ୍ଟ ଆଟନାସପିଜି ପାଇଁ କିଛି କିଛି ନାଇଁ ବାଧ୍ୟ ନାହିଁ।
ହୁଁ।
ଆମେ ତ ଠିକ ସେ କଲେଜ ହ ଯାଉନଥିଲୁ।
ଚଳିବ।
ହୁଁ ପିଜିପାଇଁ କିଛି ନାହିଁ। ଏଇଟା ମିୟୁଜିର କଣ କି ସେ ଯୋଉମିଡିଏଟ ର ବାହାରିଲା ବେଳକୁ ମିଶୁଛି ନା। ଆଟନାସଟା କେତେ ପରସେଣ୍ଥଫାଇପ୍‌ ପରସେଣ୍ଟା ନା କେତେ ଏମିତି।
ମତେ ଖାଲି ପିଜି ର ସାର୍ଟିଫିକେଟ ଦରକାର ଆଉ ମାନେ ଏମତି ମତେ ଟପର ହବାର୍। ନାଇଁ ଯାଇକି ସେ କଲେଜରେ କି ମତେ
ହୁଁ ହଁ ତାହେଲେ ତମ ହଁ ସେୟା। ଯାଇ ଖାଲି ଏଜାମ ଟା ଦେଇଦବ।
ହଁ ହଁ।
ହୁଁ।